ବନ୍ଧୁ ନମସ୍କାର ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆଉ କ ମୁ ଭଲ ଅଛି ଆଉ ଆପଣ।
ମୁଁ ବି ବହୁତ ଭଲରେ ଅଛି।
ଆଚ୍ଛା ଆପଣଙ୍କ ଘରେ ସବୁ କେମିତି ଅଛନ୍ତି।
ଆମ ଘରେ ସମସ୍ତେ ଭଲରେ ଅଛନ୍ତି।
ଆଚ୍ଛା ଆଉ ଖାଇ ଖାଇସାରିଲଣି ନା ନାହାନ୍ତି।
ଖାଇବା ତ ଏବେ ହବ ମୁଁ ଏଗାରଟା ବେଳେ ଖାଇବା ଖାଏ ତ ଖାଇବା ଆହୁରି ହେଇନି। ଆପଣଙ୍କର ଖାଇବା ସରିଲାନି।
ହଁ ମୁଁ ଖାଇ ପିଇକି ଆସିଛି ଆଉ।
ଶୁଣିକି ବହୁତ ଭଲ ଲାଗିଲା ଆପଣଙ୍କର ଖାଇବା ସରିଗଲାନି ବୋଲିକିରି ଆଉ କେମିତି ଚାଲିଛି ଆପଣଙ୍କ ଦୈନନ୍ଦିନ ଜୀବନରେ?
ଦୈନନ୍ଦିନ ଜୀବନ ତ କହିଲେ ବହୁତ ସଂଘର୍ଷ ମୋର ଚାଲିଛି। କାହିଁକି ନା ପାଠ ପଢା ସହିତ କିଛି କାମ କରିବା। କି ବାପା ମାଙ୍କୁ ସାହାଯ୍ୟ କରିବା ଘର କାମରେ। ତା ସହିତ ପାଠ ପଢିବା ପ୍ଲସ ପିଲାମାନଙ୍କୁ ମଧ୍ୟ ମୁଁ ପଢାଏ ସେଥିପାଇଁ ମୁ ବହୁତ ସଂଘର୍ଷକରେ।
ଶୁଣିକି ବହୁତ ଖୁସି ଲାଗିଲା କି ଆପଣ ଏତେ ସବୁ କିଛି ନିଜେ ମାନେ ଏତିକି ବୟସର ଆପଣ ବହୁତ କିଛି ସମ୍ଭାଳୁଛନ୍ତି। ଯେମିତିକିି ଆମେ ଏତେ ବଡ ହେଲା ପରେ ବି ଆମେ କିଛି ବି ଏତିକି ସାହାଯ୍ୟ କରିପାରୁନୁ ମା ବାବାଙ୍କୁ କିନ୍ତୁ ଆପଣ ଏତେ ସବୁ କିଛି ସାହାଯ୍ୟ କରୁଛନ୍ତି ଏବଂ ତାହା ସହିତ ସମୟ ବି ଆପଣ କାଢିକି ଆମ ସହିତ ମତେ ସମୟ ବି ଦଉଛନ୍ତି କଥାବାର୍ତ୍ତା ବି ହଉଛନ୍ତି ବହୁତ ଖୁସି ଲାଗିଲା ଆପଣଙ୍କ କଥା ଶୁଣିକିରି।
ଆଚ୍ଛା ଆଉ ଏବେ ଫ୍ରି ଅଛନ୍ତିକି?
ଆଚ୍ଛା ଆମେ କିଛି ନିକେଇବା ସାଧାରଣ ଜ୍ଞାନ ବିଷୟରେ କଥା ହେଇପାରିବା?
ନିଶ୍ଚୟ। କାରଣ ଏଇ ସାଧାରଣ ଜ୍ଞାନ ଆମ ଜୀବନରେ ଆଗକୁ ବହୁତ୍ କିଛି ଯ ଦରକାର ପଡ଼ିଥାଏ ସବୁ କ୍ଷେତ୍ରରେ
ଆଚ୍ଛା। ସେ ଠିକ୍ ଅଛି ଆପଣ କିଛି କୋଶ୍ଚିନି ପଚାରିବେ ମୁଁ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବି ଆଉ ଠିକ୍ ଅଛି।
ନିଶ୍ଚୟ ନିଶ୍ଚୟ।
ଆଚ୍ଛା ଆପଣ ପ୍ରଥମେ ପଚାରିବେ ନା ମୁଁ କରିବି?
ଅଛି ଯେମିତିକିି ଆପଣ କହିପାରିବେ ଭାରତର ରାଜଧାନୀ ଆମର କେଉଁଠି?
ହଁ ଭାରତର ରାଜଧାନୀ ହଉଚି ଦିଲ୍ଲୀ।
ଧନ୍ୟବାଦ ଆଉ ଆଜ୍ଞା।
ପଚାରନ୍ତୁ ଆପଣ ଯା ଚାରି ପାଞ୍ଚଟି ପଚାରନ୍ତୁ ତାପରେ ମୁଁ ଆପଣଙ୍କୁ ପୁଣି ଚାରିଟା ପାଞ୍ଚଟା ପଚାରିବି ଆଉ।
ନିଶ୍ଚୟ ସେମିତିତ ଏବେତ ମତେ ଠିକ୍ ଅଛି ମୁଁ ଆପଣଙ୍କୁ ପଚାରୁଛି। ଓଡିଶାର ରାଜଧାନୀ ଆମର କେଉଁଠି?
ଭୁବନେଶ୍ଵର।
ଏବଂ ଭାରତର ଜାତୀୟ ପକ୍ଷୀ କିଏ?
ମୟୂର।
ଭାରତର ଜାତୀୟ ପଶୁ?
ବାଘ।
ଏବଂ ଭାରତର ଜାତୀୟ ଫୁଲ?
ପଦ୍ମ।
ଏବଂ ଭାରତର ଜାତୀୟ ଗୀତ ଆମର?
ବନ୍ଦେ ମାତରମ୍।
ହଁ। ବା ବନ୍ଧୁ ଆପଣଙ୍କତ ପୁରା ବହୁତ୍ ଭଲ ଭାବରେ ଆପଣଙ୍କର ସବୁ କିଛି ଆ ଆପଣ ମନେ ରଖିଛନ୍ତି ଯେମିତିକି ଆମର ରହିଲା ଭାରତର ଜାତୀୟ ସଙ୍ଗୀତ?
ଭାରତର ରାଜଧାନୀ ରେ ହଉଛି ଆମର ଜନଗଣ ମନ।
ଆଜ୍ଞା ଏବଂ ଆମର ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ?
ଭାରତର ପ୍ରଥମ ରାଷ୍ଟ୍ରପତି ହେଉଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ।
ଆଜ୍ଞା ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ?
ପଣ୍ଡିତ ଜବାହାରଲାଲ ନେହେରୁ।
ଆଜ୍ଞା ଏବଂ ଭାରତର ସ୍ଵାଧୀନତା ଆମର କେବେ ହେଇଥିଲା?
ଉଣେଇଶହ ସତଚାଳିଶ ମସିହା ଅଗଷ୍ଟ ମାସ ପନ୍ଦର ତାରିଖ ଦିନ ସେଦିନଟା ହାସଲ କରିଥିଲା ଭାରତ ଆଉ।
ଆଜ୍ଞା ଆ
ଆଉ ଶୁଣନ୍ତୁ ଏବେ ମୁଁ ଏବେ କିଛି ଆପଣଙ୍କୁ ପଚାରିବି?
ନିଶ୍ଚୟ ନିଶ୍ଚୟ ପଚାରି ପାରିବେ ବନ୍ଧୁ ଆପଣ।
ଆଚ୍ଛା ହଉ ଆମର ଜାତିର ପିତା କିଏ?
ମହାତ୍ମା ଗାନ୍ଧୀ।
ତାଙ୍କର ପୁରା ନାମ କଣ ଥିଲା?
ତାଙ୍କର ଗାନ୍ଧିଜୀଙ୍କର ପୁରା ନାମ ଥିଲା ମୋହନ ଦାସ କରମଚନ୍ଦ ଗାନ୍ଧୀ।
ଭାରତର ସମ୍ବିଧାନ କେବେ ଲାଗୁ ହେଲା?
ଭାରତର ସମ୍ବିଧାନ ଆମର ଲାଗୁ ହେଇଥିଲା ଛବିଶ ଜାନୁଆରୀ ଉଣେଇଶହ ପଚାଶ।
ଆ ଆଚ୍ଛା କହିପାରିବେ କି ଏଇଟା ମୁଁ ନିଜେ ପଚାରୁଛି କି ସମ୍ବିଧାନର ଜନକ କିଏ ବା ସମ୍ବିଧାନକୁ କିଏ ଲେଖିଥିଲେ?
ସମ୍ବିଧାନକୁ କିଏ ଲେଖିଥିଲେ?
ଆଚ୍ଛା ଆଜ୍ଞା।
କ୍ଷମା କରିବେ କହିପାରିବିନି।
ଡକ୍ଟର ବ ଭୀମ ରାଓ ରାମଜୀ ଆବାସ
ଅମ୍ବେଦକର ଆଚ୍ଛା ଆଚ୍ଛା ହଁ ଡକ୍ଟର ଭିମରାଓ ଅମ୍ବେଦକର।
ଆଚ୍ଛା ଆଉ ଜାତୀୟ ଯୁବ ଦିବସ କେବେ ପାଳନ କରାଯାଏ? ସରି ସରି ଜାତୀୟର ଯୁବ ଦିବସ କାହାର ଜନ୍ମଦିନରେ ପାଳନ କରାଯାଏ?
ଜାତୀୟ ଯୁବ ଯୁବ ଦିବସ ର ଜନ୍ମଦିନ ହଉଛି ଜନ୍ମଦିନ ଆମେ ଯୋଉ ପାଳନ କରିଥାଉ ସ୍ଵାମୀ ବିବେକାନନ୍ଦଙ୍କର।
ଆଚ୍ଛା ଏବେ ଟିକେ କହିଲି ସୂର୍ଯ୍ୟମଣ୍ଡଳର ସବୁଠାରୁ ବଡ ଗ୍ରହ କଣ?
ଆମ ସୂର୍ଯ୍ୟମଣ୍ଡଳର ସବୁଠାରୁ ବଡ ଗ୍ରହର ହଉଛି ବୃହସ୍ପତି।
ନା ପୃଥିବୀ ଗ୍ରହର ପୃଥିବୀର ଉପଗ୍ରହ କଣ?
ପୃଥିବୀର ଉପଗ୍ରହର ଆପଣ ନାମ ପଚାରୁଛନ୍ତି ପୃଥିବୀର ଉପଗ୍ରହର ନାମ ହଉଛି ଚନ୍ଦ୍ର।
ଆଜ୍ଞା ସବୁଠାରୁ ବଡ ମହାସାଗର କଣ?
ସବୁଠାରୁ ବଡ ମହାସାଗରର ନାମ ଅଟେ ପ୍ରଶାନ୍ତ ମହାସାଗର।
ଭାରତର ସବୁଠାରୁ ଲମ୍ବା ନଦୀ କଣ?
ଯେମିତିକି ଗଙ୍ଗା ଆପଣ ଗଙ୍ଗାରୁ ଗୋଟେ କଥା ମତେ ମନ ପଡିଲା ଆପଣ କେବେ ଯାଇଛନ୍ତି କୋଲକାତା ମାନେ ଗଙ୍ଗାକୁ କେବେ ଦର୍ଶ ର୍ଶନ କରିଛନ୍ତି ଆପଣ?
ନାଇଁ ମୁଁ କେବେ ଯାଇନି ଏଇ ପାଠ ପଢା ଏଇ କାମରୁ ସମୟ ସିନା ମିଳିଲେ ମୁଁ କେବେ କୁଆଡେ ବୁଲିବାକୁ ଯାଆନ୍ତି କିନ୍ତୁ କେବେ ଯାଇନି ଭାଗ୍ୟରେ ନାହିଁ।
ଆଜ୍ଞା ଆଜ୍ଞା।
ଭଗବାନଙ୍କ ଦ୍ଵାରା ଯଦି କିଛି ମ-ମ ଚାକିରି କିମ୍ବା କୌଣସି କାମରେ ଲାଗିଯାଏ ତେବେ ଦେଖିବା ସମୟରେ ଯେ ଯିବା
ନିଶ୍ଚୟ ନିଶ୍ଚୟ ଭଗବାନ ଆପଣଙ୍କର ସବୁ ସ୍ୱପ୍ନ ପୂରଣ କରନ୍ତୁ।
ବହୁତ ବହୁତ ଧନ୍ୟବାଦ ଏବଂ ଏବେ ଆପଣ କିଛି ପଚାରନ୍ତୁ।
ନିଶ୍ଚୟ ଆପଣଙ୍କର ବି ମୁଁ ବହୁତ କିଛି ଶିଖିବା ପାଇଁ ପାଇଲି ଆଜି ଯେମିତି ମତେ ଆପଣ କହିପାରିବେ ଓଡିଶାର ସବୁଠାରୁ ବଡ ହ୍ରଦର ନାମ କଣ?
ଆଜ୍ଞା ଆଜ୍ଞା ଓଡିଶାର ସବୁଠାରୁ ବଡ ହ୍ରଦ ହଉଛି ଆମର ଚିଲିକା ହ୍ରଦ।
ଆଜ୍ଞା ଏବଂ ଚିଲିକା କେଉଁ ଜିଲ୍ଲାରେ ଅବସ୍ଥିତ?
ଚିଲିକା ଆମର ତିନୋଟି ଜିଲ୍ଲାରେ ଅବସ୍ଥିତ ଯେମିତିକିି ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ। ତିନୋଟି ଜିଲ୍ଲାରେ ଚିଲିକା ଅବସ୍ଥିତ।
ଆଜ୍ଞା ଏବଂ ଓଡିଶାର ରାଜ୍ୟର ପଶୁ କଣ?
ଓଡିଶାର ପଶୁ ରାଜ୍ୟର ପଶୁ ହେଉଛନ୍ତି ସାମ୍ବର, ହରିଣ।
ଆଜ୍ଞା ଏବଂ ରାଜ୍ୟ ପକ୍ଷୀ?
ରାଜପକ୍ଷୀ ହେଉଛନ୍ତି ଆମର ନୀଳକଣ୍ଠକ।
ଆଉ ରାଜ୍ୟର ଫୁଲ?
ରାଜ୍ୟର ଫୁଲ ହେଉଛି ଅଶୋକ।
ଆଜ୍ଞା ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ଜିଲ୍ଲାରେ ଅଛି?
କୋଣାର୍କ ସୂର୍ଯ୍ୟ ମନ୍ଦିର ପୁରୀ ଜିଲ୍ଲାରେ ଅଛି।
ଆଜ୍ଞା ଏବଂ ଜଗନ୍ନାଥ ମନ୍ଦିର କେଉଁଠି ଅବସ୍ଥିତ?
ଜଗନ୍ନାଥ ମନ୍ଦିର ଯେଉ ଶ୍ରୀକ୍ଷେତ୍ର ସେ ବି ସେଇ ପୁରୀ ରେ ଅଛି।
ଆଜ୍ଞା ଆପଣ ପୁରୀ କେବେ ଯାଇଛନ୍ତି? ଜାଗାକୁ ଦର୍ଶନ କରିକି ଆସିଛନ୍ତି।
ନାଇଁ ଆଜ୍ଞା ସେଇ ସମୟ ପୁରୀରେ ଯାଇନି କେବେ ଜାଗାଙ୍କର ଡୋରି ଲାଗିନି ଡୋରି ଲାଗିଲେ କେବେ ବି ଆମେ ଯାଇ ଯିବା ଆମେ ବି ଜାଣିପାରିବାନି।
ନିଶ୍ଚୟ ଠିକ କଥା କହିଲେ ଜଗାର ଯେତେ ପର୍ଯ୍ୟନ୍ତ ଡୋରି ଲାଗେନି ସେତେ ପର୍ଯ୍ୟନ୍ତ ଆମେ କେତେ ଯେତେ ଚାହିଁଲେ ବି ଚେଷ୍ଟା କଲେ ବି ଆମେ ତା ପାଖକୁ ପହଞ୍ଚି ହିଁ ପାରିବାନି।
ଆଜ୍ଞା।
ଆଜ୍ଞା ଏବେ ଆପଣ କିଛି ପଚାରନ୍ତୁ?
ଆଚ୍ଛା ଭାରତର ମୁଦ୍ରା କଣ?
ଯେମିତିକି ଆମର ଏ ଭାରତର ମୁଦ୍ରା ହୋଉଛି ଟଙ୍କା ମିନ୍ସ ରୁପି।
ଆଛା ଟଙ୍କା ରୁପି। ଓଡ଼ିଆରେ ଟଙ୍କା ଇଂରାଜୀରେ ତାକୁ କୁହାଯାଏ ରୁପି ନାହିଁ?
ଆଜ୍ଞା।
ଆସା କନି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ କେଉଁଠି ଅଛି?
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁମ୍ବାଇରେ ତାର ମୁଖ୍ୟ କାର୍ଯ୍ୟାଳୟ ରୁହେ।
ଆଚ୍ଛା। ଆମର ଯ ଅଛି ସେ ୟୁଏନଓ ବା ତାର ପୁରା ନାମ କଣ?
ୟୁ ଏନ୍ ଓ ରୋୟୁନାଇଟେଡ୍ ନେସନ୍ ଅର୍ଗନାଇଜେସନ୍।
ସାଇ ୟୁନାଇଟେଡ୍ ଅନନାଇଜେସନ୍ ଅର୍ଗାଇ ନେସନ୍ ତାର ଓଡିଆର ନାଁଟା ଆପଣ ଜାଣିଛନ୍ତି କି, ଓଡିଆ ନାଁ ଟା?
ନାହିଁ।
ତାର ଓଡିଆ ନାମ ହେଉଛି ମିଳିତ ଜାତି ସଂଘ। ଆଚ୍ଛା ଆପଣ ୟୁ ଏନ ଓ ବିଷୟର ଅଧିକ କିଛି ଜାଣିଛନ୍ତି କି? ତାର କାର୍ଯ୍ୟ କଣ ହେଟା କାହିଁକି ହେଇଥିଲା?
ନାହିଁ ଆପଣ ଯଦି କହିବେ ମାନେ ମୁଁ ବୋହୁତ ଖୁସି ହେବି।
ଆଚ୍ଛା ଶୁଣନ୍ତୁ, ୟୁଏନଓ ହୋଉଛି ଏକ ଆନ୍ତର୍ଜାତୀୟ ସଂଗଠନ।
ଆଜ୍ଞା।
କା- ହା - ଆ। ତାର ମୁଖ୍ୟ କାର୍ଯ୍ୟାଳୟ ଆମର ଅଛି। ଆମେରିକାର ନ୍ୟୁୟର୍କ ସହରରେ ଅଛି।
ଆଜ୍ଞା।
ଏଇ ୟୁ ଏନ ର ମ ଅ ବୋଧେ ଉଣେଇଶଶହ ପଇଁଚାଳିଶ ମସିହାରେ ଗଠନ କରାଯାଇଥିଲା।
ଆଜ୍ଞା।
ଏହାର ମୋଟ୍ ୟୁଏନର କହିବାକୁ ଗଲେ। କେତେ ଗୁଡିଏ ଦେଶ ମାନଙ୍କୁ ନେଇକି ଏକ ସଂସ୍ ସଂଗଠନ। ପ୍ରତ୍ୟେକ ଦେଶ ମାନେ ଏଇଏଇଥିରେ ଅଛନ୍ତି। ଆର କାମ ହେଉଛି ଯେଉ ସବୁ ଆମର୍ ଦେଶ ଗୁଡା ରହିଲା ତାଙ୍କ୍ ଙ୍କ ମଧ୍ୟରେ ଯୋଉ ଯୁଦ୍ଧ ହେଉଛି ତାହାକୁ ଇଏ ଅଟକେଇବ। ଅର୍ଥାତ୍ ପ୍ରତ୍ୟେକ ରାଜ୍ ଦେଶ ମାନଙ୍କ ସହିତ ଭ୍ରାତୃତ ସ୍ଥାପନ କରିବ। କେମିତି ଯୁଦ୍ଧ ନହବ ତାକୁ ଏଇ ୟୁ ଏନ୍ ର କାର୍ଯ୍ୟ ସିଏ ବୁଝାବୁଝି କରିବ ବୁଝିଲେ?
ହୁଁ ଆଜ୍ଞା। ଶୁଣିକି ବହୁତ୍ ଭଲ ଲାଗିଲା। ଆପଣ ଏତେ ବିଷୟରେ ଆପଣ ଜାଣିଛନ୍ତି ଆପଣ ବହୁତ ଭଲ ଭାବରେ ବର୍ଣ୍ଣନା ବି ମଧ୍ୟ ଆପଣ କରୁଛନ୍ତି।
ଆଜ୍ଞା ଯେହେତୁ ଜଣେ ମୁଁ ବୋ ରାଜନୀତି ବିଜ୍ଞାନ ବିଭାଗର ଛାତ୍ର ମୁଁ ୟୁନ ବିଷୟରେ ତ ବହୁତ ଭଲ ଭାବରେ ଜାଣିଛି ନା।
ଆଜ୍ଞା ଆଜ୍ଞା ବୁଝିପାରିଲି।
ଆଛା ଜଳର ରାସନିକ ସଂଙ୍କେତ କଣ ଆପଣ ଜାଣିଛନ୍ତି?
ଓ ନିଶ୍ଚୟ ଯେମିତି କିି ହିଚ୍ ଟୁ ଓ।
ବହୁତ ବହୁତ ଧନ୍ୟବାଦ ହଉ ତ ଆପଣଙ୍କ ସହିତ କଥା ହେକି ବହୁତ ଭଲ ଲାଗିଲା ମୁଁ ମଧ୍ୟ ବହୁତ ପ୍ରକାର କିଛି ସାଧାରଣ ଜ୍ଞାନ ଜାଣିବାକୁ ପାଇଲି ଯାହାକି ମୋର ଆଗାମୀ ଭବିଷ୍ୟତରେ ମଧ୍ୟ କାମରେ ଆସିବ। ତ ମୁଁ ଏବେ ରଖୁଛି ବହୁତ ଟାଇମ୍ ସମୟ ହେଇଗଲାଣି ନି ଆପଣଙ୍କୁ ପରବର୍ତ୍ତୀ କଲେ ଆମେ ଆଉ କିଛି ସାଧାରଣ ଜ୍ଞାନ ବିଷୟରେ ଯାଇକି ଐତିହାସିକ କିଛି ଘଟଣା ବିଷୟରେ ଆମେ କିଛି ଗ ଜାଣିବା ଆଉ
ନିଶ୍ଚୟ ନିଶ୍ଚୟ ମୁଁ ବି ଆପଣଙ୍କ ସହିତ କଥା ହେଇ ବହୁତ ମତେ ଖୁସି ଲାଗିଲା ଆପଣଙ୍କର ବି ବହୁତ କିଛି ମୁଁ ଶିଖି ଶିକ୍ଷା ଲାଭ କରିଲି। ଆପଣଙ୍କ ସହିତ ଖ ମିନ୍ସ କଥା ହୁଏ ପୁଣି ପରବର୍ତ୍ତୀ କଥାରେ କଲରେ ଆମେ ନିଶ୍ଚୟ କଥା ହବା ରହୁଛି ଜୟ ଜଗନ୍ନାଥ ଶୁଭରାତ୍ରି।